ଆଜ୍ଞା କେମିତି ଅଛନ୍ଥି ଆଜ୍ଞା?
ଭଲ ଅଛ ଆପଣ କେମିତି ଅଛନ୍ତି? କାଇଁ ଏଇ ଛଇକୁ ଉଠିକିଇ ଛୁଆଙ୍କୁ କାଠ ପଢେଇବା ପାଇଁ କହୁଥିଲେ ଆଉ।
ଆଛା କଣ ଖାଇଲେ?
ଆଜି ତ ଚିକେନ ଭାତ ଆଜି ତ ବାର ଆଉ।
ଭାଇନା ଗଲେଣି କାମକୁ ନା ଅଫିସ ଗଲେଣି ନା ଅଛନ୍ତି ଖାଇକି?
ନାଇଁ ନାଇଁ ଅଫିସ ଯାଇନାହିଁ ସେ ଆମର ଗାଡି ତ ଗାଡି ଡ୍ରାଇଭର ତର ନେବେ ଆଉ
ଆଉ ଆପଣ କଣ କରୁଥିଲେ?
ଜଷ୍ଟ ଏବେ ଆସିଲି ଅଫିସରୁ ଆସିକି ବସଛି ଏଠି କଥା ହେଇକି ଟ କାମ କରିକି ଆଉ ଆସିଲି ଖାଇକି ଆଉ। ଯାଇଥିଲି ଦୁଇ ଗୋଟେ ବେଳକୁ ଗଲି ଆସିଲିଣି ଆଉ ଟିକେ ପୂର୍ବରୁ ଆଉ।
ହ ହ।
ତରୁ ନା
ଅ ଭୁବନେଶର ରେ ରହୁଛନ୍ତି?
ଆଜ୍ଞା ଆଜ୍ଞା ଜାଣିଲି ଜାଣିଲି ଆଉ କୁଆଡେ ବୁଲାବୁଲି କରିବାକୁ ଯିବେ ନା ନାଇଁ?
ନା କୁଆଡେ କାଁ ଏ ସ୍କୁଲ ଛୁଆଙ୍କର ଖୋଲିଲ ମାନେଉ ବୁଲାବୁଲି କର ନା ନା ଆମର କେଉଁଝର।
ଆଚ୍ଛା କେଉଁ ଝର। କଥା ହେଇଥିଲି ବଧେ ଟୁ ବଧେ ମୁଁ ଜାଣିନି ମନେ ପଡୁନି ମୁଁ ମାନେ ଗେସ୍ କରିପାରୁନି ମୁଁ ଏ କଥା ହେଇଥିଲି ବୋଧେ କେଉଁଝରରେ ଆମର ଗୋଟେ ଆୟୁର୍ବେଦିକ ଜାଗା ନାହିଁ ଯୋଉଠି ରୋଗ ଦଉ ପାଇଁ ଔଷଧ ଦଉଛନ୍ତି ଉଲଙ୍ଗତା ନା। ମୁଁ ଗୋଟେ ଆଗ ଲେଖିଦିଏ ଓ ଲହ କହ ସେଠି ମୋ ବାପା କ୍ୟାସର ପେସଣ୍ଟ ତ ଆଜ୍ଞା ଭଲ ହେଇଗଲେଣି ହଁ ତାହେଲେ ଯାଣିଲି ହଁ ମୁଁ ସେୟା କହିଲି ମୁଁ କାିଲଲି କଥା ହେଇଛି କି ଲ ମୁଁ ଜାଣିପାରୁନି ଠିକ ଠିକ୍ ଅଛି ଆଜ୍ଞା ମୋ ବାପା ହେଇ ଦେଖେଇବି ବୋଲି ମୁଁ ତାଙ୍କୁ ସେଇଥିପାଇଁ ପଚାରିଛି।
ହଁ ହଁ।
କେଉଁଝରେ ପ୍ରାୟ ଜାଗା ସବୁ ବୁଲିଛନ୍ତି?
ନା ସବୁ ଜାଗା ତ ବୁଲା ହେଇନି ସବୁ ଜାଗା ବୁଲିବାକୁ ସମୟ କାହିଁ? ଛୁଆଙ୍କୁ ତ ପାଠ ପଢାଏନା।
ଆପଣ ହିଁ ନିଜେ ପଢାନ୍ତି?
ନା ନା ଟିଉସନ ଯିବେ ଯିବେ ସାଢ଼େ ଚାରିଟା ବେଳକୁ ଯିବେ ଆଉ
ଆ ଦି ଜଣ ନା ଗୋଟେ
ହୁଁ ଦିଇ ଜଣ।
ଆଛା ପୁଅ ଝିଅ ଦି ଜଣ ଯାଗ ଯିବେ ଆଛା ଝିଅ ବଡ ପୁଅ ସାନ କେଉଁଥିରେ ପଢୁଛନ୍ତି?
ସେ ଇଂଲିଶ ମିଡିୟମ ରେ ପଢୁଛନ୍ତି ଆଉ
ଆଛା ଓ ପୁଅ ବି ସେଇଠି?
ହୁଁ ହୁଁ।
ହୁଁ ଆମେ ତ ଇ କଥା ମୁଁ ତ କହୁଥିଲି ବୋଧେ ଆପଣଙ୍କୁ ଅଛି ଏଠି ରବିଶଙ୍କର ରେ ପଡୁଛି। ବିଜେପି ଏଇ ସିବିଏସ୍ଇ ଷ୍ଟାଣ୍ଡାର୍ଡ ମାନେ ଏଇି ସିଜିନ୍ ରେ ଦେଇଛି। ଫେବୃୟାରୀ ମାସରେ ଆଡ୍ମମିଶନ୍ କରୁଛି ଯାଉଛି ପ୍ରି ସ୍କୁଲ ଛଅ ବର୍ଷ ସାତ ବର୍ଷ ନା କେତେ ହେଇଯାଇଛି ସେଇଠି ପଢେଇବୁ ପୁଣି ଆଉ ଦେଖିକି ଆଉ ଯଦି ଭଲ ପାଠ ପଢିଲା ସେଇଠୁ ଉଠେଇ ଆଣିବି ସେଠି ରଖିବେନି ନବୋଦୟ ସ୍କୁଲ ଭଲ ନବୋଦୟ ବିଷୟରେ ଜାଣିଥିବେ ନା ନାଇଁ
ହୁଁ ହୁଁ ନବଦୋୟ ଝିଅ ଝିଅ ପା ନବଦୋୟ ପାଇଁ ପ୍ରିପାୟାର୍ ହଉଛି।
ଯାା ହଉ ପାଇଗଲେ ବେଷ୍ଟ ବଢିଆ ପଞ୍ଚମ ଷଷ୍ଠରେ ଯଦି ପାଇଯାଆନ୍ତେ ଭଲ ହୁଅନ୍ତା। ନବୋଦନ ନ ହେଲେ ଆଦର୍ଶ ସ୍କୁଲ ବି ହଉ।
ହଁ ଦିଟାଙ୍କ ପାଇଁ ପପ୍ରିପାୟାର୍ ହଉଛି ଦେଖିବା ତାର ଭାଗ୍ୟ ଯାହା ଥିବ ଆଉ।
ହଁ ନିହାତି ପାଠ ପଢୁଥାଉ ପଢନ୍ତୁ ତାପରେ ଯାହା ଆଉ କଣ କରିବା ସେଇଥିରୁ ପାଇଗଲେ କିନ୍ତୁ ଭଲ ନବୋଦୟ ସ୍କୁଲ ବହୁତ ବଢିଆ ରେଜଲର୍ଟ ବି ବହୁତ ଭଲ କରୁଛି ଦେଖିଛି ତାର ସେଇଥିପାଇଁ ସେତିକି କେତେ ଗୋଟେ ଅ ପର୍ସେଣ୍ଟ୍ ନା ସିକ୍ସଟି ପର୍ସେଣ୍ଟ ଏବଭ୍ କେତେ ଗୋଟେ ରଖିଲେ ଯାଇଁକି ଏଣ୍ଟ୍ରାନ୍ସ୍ ରେ ତାଙ୍କର ଯାଇଁକି ଆଡମିସନ କରି ହବ ଏଠି
କଣ କହିଲେ?
ତାଙ୍କର କେତେ ପରସେଣ୍ଟ ଗୋଟେ ଅଛି ରଖିଲେ ଯାଇକି ଆଡମିସନ କରିହବ ସେତିକି ପରସେଣ୍ଟ
ହଁ। ସେଟା ମୁଁ ବୁଝି ନାହିଁ ତାର ତାର ଏଇଟି ପରସେଣ୍ଟ ରୁହେ ସ୍କୁଲ ରେ ଏଇଟି ପରସେଣ୍ଟ।
ଏ ତାହଲେ ଭଲ ଷ୍ଟାଣ୍ଡାର୍ଡ ଅଛି ପାଇ ଯିବେ ଆଉ ଟିକେ ଲାଗିଲେ ଭଲ
ହୁଁ। ଛୋଟ ଛୁଆ ତ ତାଙ୍କ ମନ ଛୋଟ ଛୁଆଙ୍କର ତ ତାଙ୍କ ମନ ସେ ବସିି ଯେତେ ସମୟ ଟିକେ
ନା ହଁ ସେଟ ଆମେ ବି ତ ଛୋଟବେଳେ ଏୟା ମୁଁ ତ କରିଥିଲି ଆଉ ମୋ ପୁଅବେ ସେଇ କଣ ଆଉ ଏଇଟା ବୁଝିବେ କିଛୁ ପିଲା ବୁଝୁନାହାନ୍ତି।
ଏଇଟ କଣ ଯୋଉ ଯୋଉ ମାନେ ଯୋଉ ନମ୍ବର ସବୁ ଫୋନ କରିବା ଥରେ ଗୋଟେ ଖାତାରେ ଲେଖିବାକୁ ପଡିବ ନୁହଁ କି?
ନାଇଁ ଏଇଟା ଦେଖଉଛି ଦେଖେଇ ହବ ଏଇଟା ଏଥିରେ କଣ କନଫରେନ୍ସର ଡ୍ୟାସବୋର୍ଡରେ ଦେଖେଇିବ
ଓ ହୋ।
ସେଇ ଆପ ରେ ଏକା ଯୋଉଥିରେ ଅଛି ଏଇ ମାନେ ଏଇଥିରେ ଫୋନ ରେ କଥା ହବା ମନା ତ ଆପର ଏଇ ମାନେ ଏଇ ଆପ୍ଲିକେସନର କାମ ବିଷୟରେ। ଫୋନ୍ ରେ କଥା ହେବା ମନା । ପର୍ସନାଲି ଆପଣ ପଚାରି ପାରିବେ? କିଛି ବି ଏଥିରେ ସୋନାଲି ସୃଷ୍ଟି ଦେଖିବେ ଜଣେ ମ୍ୟାଡାମ ଅ ଯଦି ତାଙ୍କରି ସେ ହଉଛନ୍ତି ଆଡମିନ୍। ଯଦି କିଛି ଡାଉଟ୍ ହବ ତାଙ୍କୁ ପଚାରିବେ କିନ କଲ କରିବେ ସେ ଉଠେଇବେ ସବୁ ବୁଝେଇ ଦେବେ ଡିଟେଲସ୍।
ହଁ ହଁ। ସେଇ ସେମାନେ ସେ କଥା କିଛି ପଚାରିବେନି ନାଇଁ।
ଆମର ଏଇଠି ଗୋଟେ ନାଇଁ ପର୍ସନାଲ ଜିନିଷ କିଛି ନାଇଁ। ନିଜ ନାଁ କହିବେନି । ହଁ କହିବେ ହଁ ମୁଁ ଢେଙ୍କାନାଳରୁ। କିନ୍ତୁ ପୁରା ଢେଙ୍କାନାଳରେ ପ୍ରପର୍ ଆଡ୍ରେସ୍ ମାନେ ଏଇ ଗଳି ଏଇ କନ୍ଦି ଏଇ ଘ ନମ୍ବର ଏଇରା କିଛି ନାହିଁ । କିଛି କହିବେନି କାହାକୁ ବି ପର୍ସନାଲ ଜିନିଷ କିଛି ଗପିବେନି। ଖାଲି ହଁ ନାଁ ଆଉ ଜାଗା । ଗା ଶରିଲା ଆଉ କିଛି ନାହିଁ। ତାଠୁ ଅଲଗା ଯାହାବି କି ଆପଣଙ୍କ କଥା ହେବେ ।
ହଁ ହୁଁ ।
ହଁ ଆମର ଏଇଠି ଜଣେ ଡିସଚାର୍ଜ ହେଇଗଲା ଗମେଣ୍ଟ ହସ୍ପିଟାଲରୁ। ଗମେଣ୍ଟ୍ ହସ୍ପିଟାଲ୍ ରୁ ସେ ଆରେ ବୋଲୁଚ ।
ହଁ ।
ବୁଲା ର ଦୋଉନି। ଟେ ଡିସଚାର୍ଜ ହେଇଗଲା। ହସ୍ପିଟାଲ ରୁ ଗମେଣ୍ଟ ହସ୍ପିଟାଲରୁ। ତାପରେ କଣ ଗ୍ୟାସ୍ ଆସି ହେଠୀ ଆଉ କୋଷ୍ଟକାଠିନ୍ୟ ହେଇକି ଆଡମିସନ୍ ହେଇଥିଲା । ଦେଖିଲା ବେଳକୁ ନିଜେ ନିଜେ ଡିସଚାର୍ଜ ହେଇକି ଯାଇଚି ସାଢେ ନଅଟା ବେଳକୁ। ରାତି ଏଗାରଟା ପାଖାପାଖି ଦେଖିଲାବେଳକୁ ତାର ଡେଡ୍ ବଡି ପାଇଛନ୍ତି ହସ୍ପିଟାଲ ପଛପଟୁ । ମାନେ ସେ ଯୋଉ ଜାଗାରେ ପଡିକି ମରିଚି। ଯୋଉ ଜାଗାରେ ପଡିକି ଆଜ୍ଞା ସେ ଜାଗାକୁ କେହି ଯିବେ ବି ନାହିଁ। ଯଦି ତାର ଦେହ ଭଲ ନଥିଲା ସେଠି ଭଲ ଥିଲା ସେ ଡିସଚାର୍ଜ ହେଇକି ଗଲା। ସେ ହିଆଡେ କଁ ପାଇଁ ଗଲା କେଜାଣି । ପାଇଛନ୍ତି ପଚିଶ ଛବିଶ ବର୍ଷ ପୁଅ ଟିଏ।
ଏ ମା।
ତା ଘର ଲୋକ ବି କେହି ନାହାନ୍ତି। ତାକୁ ନେଲା କିଏ କଣ ଆସିଥିଲା। କୁଆଡେ ଆସିଥିଲା କାହିଁକି ଗଲା ଦେଖିଲା ବେଳକୁ ଡେଡ୍ ବଡି ପଡ଼ିକି ମରିଯାଇଚି। ଆଉ କଣ କରିବେ ଏମିତି କି ହେଇଚି । କଣ କହିବ ଆଜି କାଲି କିଏ କୁଆଡୁ ଆସୁଛି ସେ କଣ ହେଇଚି । କିଛି ଜଣା ନାହିଁ। ହସ୍ପିଟାଲ୍ ଗଲେ ଅ ସେ ନିଜେ କହିବାରୁ ଆମେ ଡିସଚାର୍ଜ କରିଦେଲୁ । ଆଉ ସେ ତ ନିଜେ କହିଲେ ଆମର ଲୋକ ଅଛନ୍ତି ମୁଁ ଯିବି। ଆଉ ମୁଁ ଆମେ କଣ ମନା କରିବୁ । ସେ ପଳେଇଲେ ଆଉ। ଇନ୍ଭେଷ୍ଟିକେସନ୍ ଚାଲିଚି ଏମତି ଆମର ଏଇଠି ଚୋରି ଫୋରି ଏତେ ନ ଥାଏ ଏ ମାନେ ଏମିତି ହୁଏନି କିଛି ଏତେ। ଏବେ ପିଲା ସବୁ ଯୋଉ ନିଶା ପାଣି କରୁଚନ୍ତି । ତା ଉପରେ ପିଲାଟି ବାୟା ହେଇଗଲେଣି ସମୁ ମାନେ ଏତେ କିଛି କୋଉ ଛୁ କାମକୁ ମାନେ ଡରୁ ନାହାନ୍ତି ଆଉ । କୋଉ ଜିନିଷ କରିଆକୁ ସବୁ ରି ହଉ ଛି ଚେନ୍ ଛିଣ୍ଡେଇ ନଉଛନ୍ତି କଣ ଆଉ କହିବ କାହାକୁ ।
ଆଉ ଏମାନେ ଛୋଟ ପିଲା ତ ନିଶା ପାଣିବା ଆଜିକାଲି
ହଁ ହଁ ହଁ ଛୋଟ ପିଲା ବି ପୁରା ହଁ ହଁ ।
ଆଗରୁ ହେନେ କହୁଥୁ ଆଗରୁ କୁହନ୍ତି ବୟସ ହେନେ ନିଶା ପାଣି କରୁଥିଲେ।ଏଇନେ ଛୋଟଏଳୁ ମାନେ ନିଶା ପାଣି କରୁଛନ୍ତି। ତାଙ୍କ କୁ ମନେ ତମେ ଆଁ
ଘରେ ଜବରଦସ୍ତି ଯଦି କରୁଛନ୍ତି। ପଇସା ସବୁଆଡୁ ପଇସା ଦ କାର ଆଉ କୋଉଠୁ ନା କୋଉଠୁ ନ ମିଳିଲେ ଚୋରି କରୁଛନ୍ତି ଆଉ କଣ?
ହୁଁ ।
ଆଜିକାଲି ଛୁଆ ମାନେ ଆଗରୁ ଛୁଆ କଣ ବାପା ମାଆଙ୍କୁ ଡରିକି ରହୁଥିଲେ ଏନା ଛୁଆ ବାପା ମାଆ କଣ କିଛି କାହାକୁ ଡରିବାର ନାହିଁ ।
ସତକଥା କାହାକୁ ଡରିବାର ନାହିଁ। ସେମାନେ ତାଙ୍କ ମନକୁ ଯୋଉଟା ଆସିଲା ସେଇଟା ସେ କରିବେ। ସାଇଲା କଥା
ଆଜି କାଲି ଛୁଆଙ୍କୁ ଆଉ କଣ କଥା କହିହବନି ମୁହଁରେ, କିଛି ନାହିଁ ମାନେ ଏତେ ମାନେ ଇଏ ହେଇ ଯାଉଛନ୍ତି।
ଆପଣ ଜୋରନ୍ଦା କେବେ ଆସିଛନ୍ତି ବୁଲି?
ହଁ ଜୋରନ୍ଦା ଯାଇଛୁ ଜୋରନ୍ଦା କପିଳାସ ଯାଇଛୁ। ମାନେ ଝିଅ ବେଳେ ଯାଇଥିଲି ।ବାହା ହେଲା ପରେ
ଆଛା ଆଛା ବହୁତ ବହୁତ ପୁରୁଣା ସପ୍ତଶଯ୍ୟା।
ହଁ ସପ୍ତଶଯ୍ୟା ବି ଯାଇଥିଲୁ, ଆମେ ଯେତେବେଳେ କମ୍ପୁଟର ହୁଁ କମ୍ପୁ ଆମେ ଝିଅ ବେଳେ ଆମେ ସବୁଆଡେ ବୁଲି ମାନେ କମ୍ପୁଟର କଲା ବେଳେ କମ୍ପୁଟର କଲା ବେଳେ ଆମେ ଯାଇଥିଲୁ। ଆମ କମ୍ପୁଟର ଛୁଆ ସବୁ ଯାଇ ଲୁ ଦେଓଗାଁ ରୁ ଆଉ ଉ ଯୋଉ ତାପରେ, ଝିଅ ବେଳେ ଆମେ ଯେତେବେଳେ ଝିଅ ଛୁଆ ଥିନୁ ଆମର ଗୋଟେ ଏ ଫଣ୍ଡ ଥିଲା ସବୁ ଝିଅ ମାନେ ପଇସା ପତ୍ର ରଖୁ ଉ ମାନେ ଖୁଦରୁକୁଣୀ କରୁ ଯୋଉ ପଇସା ପତ୍ର ବହକେ ରଖୁ। ତାପରେ ଯିଏ ଯେମିତି ଦିଅନ୍ତି, ସ ସବୁ ସାହାଯ୍ୟ କରନ୍ତି। ଛୁଆ ଓଷା କରୁଚନ୍ତି ବୋଲି ସେଥିରେ ଯୋଉ ପଇସା ପାଅ କେବେ ସେରା ବି ସବୁ ରଖିଦଉ, ତାପରେ ଅଳ୍ପ ପଇସା ପଡେ ହା ତ୍ରୁ ଯାଉ ବୁଲିବା ପାଇଁ ବଡ ବସ୍ କରିକି ସବୁ ଯୁ ଯାଉ।
ଆଛ୍ ଆପଣଙ୍କର ଗୋଟେ ମଗଜିଡୁ ତ ଫେମସ ଆଉ ଆପଣଙ୍କ ସେ ଗୋଟେ ମଗ୍ଜି ଲଡୁ ତ ଫେମସ ଆଉ ଗୋ
ହୁଁ ଆମର ମାନେ ସବୁ ମାନେ ସମସ୍ତେ ଆମେ ଯାଉ ହେଲା କନ୍ତି ବସ୍ରେ ବସ୍ କରିକି ଗଟେ ବଡ ବସ୍ କରିଦଉ। ଆଉ ଯାଉ ପୁରୀ ଫୁରି ସବୁଆଡେ ଯାଉ।
ଶୀତ ଟାଇମ ଆସିଲେ ପି
ହଁ ସେ ଜାନୁଆରୀ ମାସ ଏକ୍ ରୁ ଦଶ୍ ଭିତରେ ଯାଉ ଆମେ ଆଉ ତାପରେ ଆଉ ସବୁ ଝିଅ ମାନେ ଯେତେବେଳେ ବାହା ହେଇଗଲେ ସଇଲା ଆଉ ଉ କିଏ ବୁଝିବା ବୁଝିବାକୁ ନାହାଁନ୍ତି କି ନା ଆଉ କେହି
ଆଜ୍ଞା ହଁ ଆଉ କେବେକେବେ ସ୍କୁଲ ଗେଟ ଗେଟ୍ଟୁଗେଦର କେବେ ହେଇଚି ନା ହେଇନି?
ଆଜ୍ଞା।
ସ୍କୁଲ ଗେଟ୍ ଟୁଗେଦର୍
ନା ନା ନା।
ଆମର ହେଇଥିଲା ଥରରେ ଆମର ସବୁ ଗଲେ କିନ୍ତୁ ମାନେ ଝିଅ ପୁଅ ସମସ୍ତେ ଆସିଥିଲେ। ବାହାଷାହା ହେଇଯାଇଥିଲେ କେତେ ଜଣ ଝିଅ ଏତଳକୁ ପୁ ପୁଅ ପିଲା ଟିକେ ଅଳିଆ ହେଇଗଲେ ମାଲ ଫାଲ୍ ପି ଦେଇକି ମାନେ ଅଭଦ୍ରାମି କରିଦେଲେ। ତାପର୍ଠୁ ପୁରା ବନ୍ଦ ଆଉ। କେହି ସମସ୍ତେ ମନା କଲେ। କେହି ଆଉ ଆସିଲେନି ଆଉ। ଏମ୍ତି କଣ କ ଯାହା ହେଲେ ସ ଛୁଆ ବେଳେ ଅଲ୍ଗା କଥା ଏତେ ବଡ ହେଲାଣି ସମସ୍ତେ ତାପରେ ସେମାନଙ୍କର ବି ଛୋଟ ପିଲା ହେଲେଣି, ବାହାସାହା ହେଇକି ସେମାନଙ୍କର ବି ହଜବେଣ୍ଡ ଅଛନ୍ତି ।ଆଉ ତମେ ଅଭଦ୍ରାମି କରିବାଟା ସାଙ୍ଗ ସାଙ୍ଗ ଯାଗି ଆଉ ପୁଅ ପିଲା ଅଲଗା ଝିଅ ପିଲା ହେଇକି ତମେ ଏମତି ମିସବିହେବ ଟା କରିବା ଠିକ, ସେଇଥିପାଇଁ ଟୋ କରିଦେଲେ ଆଉ କଇଲେ ସ୍କୁଲ ବାଲା ମନା କରିଦେଲେ। ଗୁରୁମା କହିଲେ ଆଉ କରିହବନି କେବେ ବି ତମେ କ ତମ ବ୍ୟାଚ୍ ଆମ ଵ୍ୟାଚକୁ ହିଁ ଟୋଟାଲ ଆଲାଉ କଲେନି କହିଲ ନା କେବେ କରିହବନି।
ଆଉ ସେଇଟା ଭୁଲ କ ହେଇଗଲା ନା, ସେଇ ଜିନିଷ ଟା ଭୁଲ କନେ ଶଇଲା।
ସେ ସେ ପୁଣି ଯ ପିଲେ ତ ପିଲ ଯାହା ଏପଟେ ମିସିହେଭ କଲେ ଯାଇକି ସେ ଯୋଉ ଆମର ପ୍ରିନ୍ସିପାଲ ଯିଏ ତାଙ୍କ ଘର ଉପରେ ଯାଇକି ଛାତ ଉପରେ ନାଚିଲେ ବଟଲ ଭାଙ୍ଗିଲେ କାଚ ବଟଲ ଗୁଡା ଏମତି କଲେ।
କାହ୍ନା ସବୁଠୁ ଖରାପ ଆଉ। ହଉ ତାହେଲେ ମୁଁ ଟିକେ ରଖୁଛି ଆ
ଆଜ୍ଞା ଆଜ୍ଞା।